ହ ହ୍ୟାଲୋ ହ୍ୟାଲୋ ସାର୍ ନମସ୍କାର।
ନମସ୍କାର ମ୍ୟାାମ। ବହୁତ ଭଲରେ ଅଛି। ପ୍ରାୟତଃ ଏଇ ଦିଇ ଦିନ ହବ ମୋ ଦେହ ଖରାପ ହେଇଥିଲା ଥଣ୍ଡା ଭଲ ହେଇଯାଇଛି।
ଆଛା ମୁଁ ବହୁତ ଭଲ ଅଛି। ଆପଣ କଣ ଖାଇଛନ୍ତି?
ମୁଁ ଖାଇଛି ଭାତ, ଡାଲମା। ଆଳୁ ଭର୍ତ୍ତା ଆଉ ଶାଗ ଭଜା, ଆଉ ଆପଣ?
ହଁ ମୁଁ ବି ସେମିତି ଭାତ, ଡାଲି, ସୋୟାବିନ୍ ତରକାରୀ। ଶାଗ ଭଜା ତ। ଏଇ ପାଣିପାଗ ପାଇଁ ବୋଧେ ଆପଣଙ୍କ ଦେହ ଖରାପ ହେଇଯାଇଛି।
। ଆଜ୍ଞା ଆଜ୍ଞା ଏ ପାଣିପାଗ ଟିକେ ଦି ଦିନ ବର୍ଷା ହେଇଗଲା ସେଥିନାଗି। ଟିକି ଥଣ୍ଡା ହେଇଯାଇଛି ଆଉ। ଆପଣ କୋଉ ଡିଷ୍ଟ୍ରିକ୍ଟରୁ କହୁଥିଲେ?
ମୁଁ କଟକ।
ଓହୋ କଟକର ତଥା ବିି ଜାଗା ଟା ଟିକେ କହିପାରିବି? ଚଉଦାର ଓ ହୋ।
ଆଜ୍ଞା।
ହୁଁ ହୁଁ। ନାଇ ଚଉଦାର ଗୋଟେ ଜଗତପୁରରେ ଗୋଟା କଲେଜ ଅଛି ସେଠି ମୁଁ ପଢୁଥିଲି। ମୁଁ ପ୍ଲସ ଟୁ, ଆପଣ କୋଉ କ୍ଲାସ ହେବେ?
କଣ କହିଲେ?
ଆପଣ ଏବେ କେଉଁ କ୍ଲାସ୍?
ନାଇ ମୁଁ ପ୍ଲସ୍ ଟୁ ସାରିକି ଘରେ ଅଛି ମୁଁ ଚୌଦର କଲେଜ ଚୌଦାର ଜୁନିୟର କଲେଜରେ ପଢ଼ୁଥିଲି।
ଓହୋ ଆପଣ ପ୍ଲସ୍ ଥ୍ରୀ ଆଉ କି ଆଉ କିଛି ଆଡମିସନ କରିନାହାନ୍ତି?
ନାଇଁ ନାଇଁ କରିନି।
ଓ ହ ଏବେ ଯେଉ ପ୍ଲସ୍ ଟୁ ଏକ ଜାମ୍ ସରିଥିଲା।
ଆଜ୍ଞା।
ଭଲ କଥା ଆପଣଙ୍କ ଅଞ୍ଚଳରେ ପାଣିପାଗ କେନ୍ତି ଅଛି?
ନାଇଁ ଟିକେ ମେଘୁଆ ପାଗ ହେଇଚି, ବେଳେ ବେଳେ ଝିପିଝିପି ବର୍ଷା ହଉଚି। ମୋ ସାଙ୍ଗମାନେ କାରି--ଆପ୍ ରେ କଥା ହଉଥିଲେ, କିନ୍ତୁ ତାଙ୍କର ସର୍ଭର ପ୍ରୋବ୍ଲେମ୍ ଦେଖଉଚି। ଯାହା ହଉ ମୋ କଲ୍ ଟି ଲାଗିଗଲା, ଟିକିେ ଖୁସି ଲାଗୁଚି। ଆପଣଙ୍କ କଲ୍ କ'ଣ ଅସୁବିଧା ହଉଥିଲା? ଆପଣଙ୍କ ଟ୍ୟାକ୍ସ କେତେଟା? ଆପଣଙ୍କ ଟ୍ୟାସ୍‌ କେତେଟା ହେଲାଣି?
ଆମେ ଅଫଲାଇନ୍‌ ରେ କଥା ହବା, ଏଥର କାର୍ୟା ଆପ୍ ରେ ଆମେ କିଛି କଥା ଟପିକ୍ ଉପରେ କଥା ବା।
ହୁଁ
ଏମ୍ତି ପାଠ ପଢ଼ା ଉପରେ
ଆଜ୍ଞା, ଆପଣ କୁଆଡ଼େ ବୁଲିବାକୁ ଯାଇଥିଲେ?
ହୋ ବହୁତ୍ ଭଲ କଥା, ଆପଣଙ୍କର ଷ୍ଟ୍ରୀମ୍ କ'ଣ ଥିଲା?
କେମେଷ୍ଟି ଅନ ଥିଲା। ଆଉ ତା'ପରେ ତା'ପରେ କ'ଣ ପିଜି କରିିବି ବୋଲି ଭାବିଥିଲି କିନ୍ତୁ ସାଙ୍ଗ ପିଲା କମ୍ପିଟେଟିଭ୍ ଗଲେ, ମୁଁ ତାଙ୍କ ସହିତ କମ୍ପିଟେଟିଭ୍ ପଢ଼ିବାକୁ ପଳେଇ ଆଇଲି।
ଆଚ୍ଛା, ଏବେ କଉଠି ଅଛନ୍ତି?
ଏବେ ଘରେ ରହି ପଢ଼ା ପଢ଼ି କରୁଛି ଆଉ। ଆପଣ କୁଆଡ଼େ ବୁଲିବାକୁ ଯାଇଥିଲେ ରଜରେ ଏଥର?
ଉଁ ସେମିତି ଆମ ଭାରତରେ ତ ବହୁତ୍ ତୀର୍ଥ ସ୍ଥଳୀ ଅଛି, ବହୁତ୍ ପର୍ଯ୍ୟଟକ ବି ମାନେ କଣ ଭଲ ଭଲ ଜାଗା ବି ଅଛି, ଯଉଠି କିି ଯେମିତି ମୁଁ ଯେ ହେତୁ ଶୀତ ଦିନ, ରଜରେ ତ ଯାଇନି ତା ପୂ---ରୁ ଯାଇଥିଲି।
ଶୀତ ଦିନରେ ଗଞ୍ଜାମ୍ ଦେଇ ଗଜପତି ଦେଇ ଏମ୍ତି ସବୁ ବୁଲାବୁଲି କର୍ଥିଲୁ, ବହୁତ୍ ଭଲ ଲାଗିଥିଲା କି ଆମ ଓଡିଶା ରେ ଏତିକି ସବୁ ଜିନ୍‌ଷ ଅଛି, ଏତେ ଭଲ ଭଲ ଜାଗା ବି ଅଛି।
ଆପଣଙ୍କ କଲେଜ୍‌ରେ ଏନ୍‌ସିସି ଅଛି?
ହଁ!
ଆପଣ ଏନ୍‌ସିସି ନେଇଚନ୍ତି?
ନାଇଁ, ନେଇ ନଥିଲି।
ବହୁତ୍ ବହୁତ୍ ଭଲ୍ ଲାଗେ, ମୋ ବହୁତ୍ ଇଚ୍ଛା ବି ହୁଏ କିନ୍ତୁ କରିପାରେନି। ଟିଚର୍ ମାନେ ଗାଳି କରନ୍ତି। ଆ, ସ୍କୁଲ ରେ କ--ଥିଲି, ସ୍କୁଲ ରେ ନେଇଥିଲି ତ ମୁଁ ଆଉ ନେଲିନି।
ହୁଁ, ଆପଣ କିଛି ସ୍ପୋ--ସ୍‌ ରେ ଆପଣ କିଛି ଅଛି
ସ୍ପୋର୍ଟସ୍‌ ଉପ୍ରେ ନାଇଁ, ମୁଁ ଖେଳରେ ଏତେ ନୁହେଁ। କୋଣସି, ଖେଳରେ ମୁଁ ନିଏନି।
କିନ୍ତୁ ଇଚ୍ଛା ଟା ଏନ୍‌ସି ଉପରେ ଥିଲା। ହଁ! ଗୀତ ଗାଏ।
ହୁଁ ତଥା ଆପଣ ଗୀତ କିଛି ପ୍ରାଇଜ୍‌ ପାଇଚନ୍ତି ଆପଣ?
ଆଜ୍ଞା ଆଜ୍ଞା ହଁ, ମୁଁ ଷ୍ଟେଟ୍ ଲେବୁଲ୍ ଯାଇଛି ଗୀତ ଗାଇବା ପାଇଁ।
ଆପଣ ଭଏସ୍‌ ଟା ବି ଭଲ କ୍ଳିଅର ଆଉ ଆପଣ ଆପଣ କେତେ ତଥାପି କେତେ କେତେଟା ଗୀତ ବୋଲିଚନ୍ତି?
ହଁ ଏମିତି ବହୁତ ଏମତି କହିବାକୁ ଗଲେ ଭଜନ ପ୍ରୋଗ୍ରାମ ହୁଏ ଗାଁରେ। ମୁଁ କୋଉଠି କେମତି ଗାଇଦିଏ ମୁଁ ଗୀତ ଶିକ୍ଷା କରିନି, ସେଥିପାଇଁ ଏତେ ଆଗକୁ ବଢିନି।
ଆପଣ ଶିଖୁନାହାଁନ୍ତି କଣ ପାଇଁ? ଆପଣ ତ ଭଲ, ସ୍ୱର ବି ଭଲ ଅଛି। ଆପଣ
ଭାବୁଛି ସେ, ସେ ଉପରେ କିଛି ଭାବୁଚି କିନ୍ତୁ ଆଜିକାଲି ଆଧୁନିକ ଶୈଳୀରେ ବି ବହୁତ ବାଟ ଅଛି। ଯେମତି ମୋବାଇଲରେ ହଉ ଆ ସବୁ ଜିନିଷ ବହୁତ ସହଜରେ ବି ଶିଖି ହଉଛି, ମତେ ସେତିକି ମାଧ୍ୟମ ଧ୍ୟମ ବି ମୁଁ ଦେଖୁଛି କି ନାଇଁ ଆମେ ସେ ସେମିତି ବି କଥା ହେଇ ମାନେ ମୁଁ ଶିକ୍ଷା ଲାଭ କରିପାରିବି, ଯେହେତୁ ଘରେ ଅ ଏତେ ମନ ଦେଲେନି, ତ ନିଜେ ନିଜେ ଯଦି କିଛି କରିବାକୁ ଚାହେଁ ତାହେଲେ ମୁଁ ମୋବାଇଲରେ କରେ।
ଆଜ୍ଞା ଆଜ୍ଞା। ନାଇଁ ମୁଁ କହୁଥିଲି କି, ଆପଣ ଚାହିଁବେ ଯଦି ମାନେ ନିଜେ ବି ଗୋଟେ କୌଣସି, ଗୋଟେ ଦେଖନ୍ତୁ ମ ମୋତେ ଦେଖନ୍ତୁ ଟିକେ ପଢିଆକୁ ଘଣ୍ଟାଏ ଦି ଘଣ୍ଟା ଦିନକୁ ଭଲ ଲାଗେ। ତାପରେ କ୍ରିକେଟ ଖେଳିବାକୁ ବହୁତ ଇଚ୍ଛା। ତାପରେ ଦୌଡ଼ା ଦୌଡ଼ି ଏମତି ମୋତେ ଟିକେ ରନିଙ୍ଗ କରିବାକୁ ବହୁତ ଇଚ୍ଛା, ଯେମିତି ସାଙ୍ଗ ପିଲା ସହିତ। ଏ ରନିଂ କଲେ ଦେହଟା ଟିକେ ଭଲ ଲାଗେ, ରାତିରେ ନିଦ ବି ଆଜ୍ଞା। ଆଉ ରାତିରେ ଟିକେ ନିଦଟା ବି ବଢ଼ିଆ ଶାନ୍ତିରେ ହୁଏ। ତେଣୁ ମୁଁ ରନିଂ ବି କରିବାକୁ ଭଲ ଲାଗେ। କ୍ରିକେଟ ଆଉ ପାଠପଢା ବି କିଏ ପଢ଼େଇବ ଅଳ୍ପ ବହୁତ ହେଇକି ଥାଏ, ପଢିବାକୁ ଭଲ ଲାଗେ କିଛିଟା ମାଇଣ୍ଡଟା ଡେଭଲପ ହୁଏ, ବୁଝିପାରୁଛନ୍ତି?
ହୁଁ। କ୍ରିକେଟ କଥା କହିଲେ ମତେ କ୍ରିକେଟ ଖେଳିବାକୁ ବହୁତ ଭଲ ଲାଗେ। ଝିଅ ଯେହେତୁ ଆମ ହଁ, ଆମ ପଡିଆକୁ ଖେଳ ପଡିଆକୁ ଛାଡନ୍ତିନି କି ଯିବା ପାଇଁ ଏତେ ଇଏ ନୁହଁ, କିନ୍ତୁ ମୁଁ ଖେଳେ ଘଡେଇ ପିଲାଙ୍କ ସହିତ। ଏ ଛୋଟ ପିଲା ଖେଳୁଥିଲେ ନହେଲେ ତାଙ୍କ ସାଙ୍ଗରେ, ଆଉ ମୋତେ ବହୁତ ଭଲ ଲାଗେ।
ଆଜ୍ଞା ଆଜ୍ଞା। ମୁଁ କି ଜି ଜି ହଁ ଦେଖିଆ ଆପଣଙ୍କୁ ଆଜ୍ଞା ମ ମୋବାଇଲରେ ମୋବାଇଲ ବି ଅଛି, କ୍ରିକେଟ ଗୋଟା ଖେଳିବ କି? ଖେଳିବ ଯଦି ପରେ କେବେ ଆପଣଙ୍କୁ ମୋତେ ସୁଯୋଗ ମିଳିବ ତାହେଲେ ଆପଣଙ୍କ ସହିତ ଗୋଟେ ମୋବାଇଲରେ ବି ଗୋଟେ କ୍ରିକେଟ ମ୍ୟାଚ ପକେଇ ପାରିବି। ଆଉ କଣ କହୁଥିଲି? ଆଉ ଆପଣ ଏଥର ରଜରେ କୁଆଡେ ଯାଇଛନ୍ତି ଟିକେ ବର୍ଣ୍ଣନା କରିବେ କି?
ହଁ ରଜ ପର୍ବ ତ ଗାଁରେ ବିଶେଷ କରି ପାଳନ କରାଯାଏ। ଯେମତି ମୁଁ ମୋ ମା ମାମୁଁଙ୍କ ଘରକୁ ଯାଇଥିଲି, ପାଖରେ ଅବଶ୍ୟ। କିନ୍ତୁ ସେଠି କଣ ହୁଏ, ଗାଁରେ ସମସ୍ତେ ମିଶିକି ସାଙ୍ଗମାନେ କି ପିଲାମାନେ, ଝିଅମାନେ, କି ପୁଅମାନେ ବି ସହଯୋଗ କରନ୍ତି। ଆୟୋଜନ କରିଥାନ୍ତି। ଏ କି ଯେମତି କି ଦୋଳି ଲଗେଇଥାନ୍ତି, ଆଉ କିଛି ପ୍ରତିଯୋଗିତା ବି କରିଥାନ୍ତି ନାଚ ଗୀତ ବି କରିଥାନ୍ତି, ସେ ଦିନଟା ସେଇଠି କଟିଯାଏ। ତ ମୁଁ ଏତେ ଭଲ ଲାଗିଲା କା ନାଇଁ ସେଠି ଯାଇଁକି, ମୁଁ ବିତେଇବି କିଛି ମୁହୂର୍ତ୍ତ। ଆଉ ଯେତିକି ମୁହୂର୍ତ୍ତ ବି ବିତେଇଚି ବହୁତ ଭଲ ଲାଗିଲା। ଏମେ ମାନେ ବ୍ୟସ୍ତ ବହୁଳତାରେ ରହିକି ଘରେ ଏପଟ ସେପଟ କିନ୍ତୁ ଏମିତି ମଜା ମଉଜ କଲା ବେଳକୁ ମାନେ କରିବା ଆଉ ସମ୍ଭବ ହଉନଥିଲା।
ସେଠିକି ଗଲେ ଲାଗିଲା ଯେମିତି ଛୋଟ ପିଲାଙ୍କ ସାଙ୍ଗରେ ନିଜେ ବି ଆମେ ବି ଆମ ଅତୀତକୁ ଭୁଲି ଯାଇଥିଲେ ସବୁ ମନେ ପଡ଼ିଗଲା କି ଛୋଟବେଳେ ଆମେ ସବୁ ଏମିତି ଖେଳୁଥିଲୁ।
ତ ଛୋଟ ବଳ କଥା କେବେ ମନେ ପକାଅ କ ଛୋଟ ମନେ ପକେଇକ ଏମତି
ସ୍କୁଲ କଥା ବହୁତ କିନ୍ତୁ ମନେ ପଡେ ଏତେ ଛୋଟ କଥା ତ ମନେ ନଥିବ କଣ - ଥିବ କଣ ନାହିଁ କିନ୍ତୁ ସ୍କୁଲ ସମୟ ବହୁତ ମାନେ ମନେ ପଡେ କି ସାଙ୍ଗସାଥି ମେଳରେ ଯାହା ବି ସବୁ ହେଇଛି ପାଠ ପଢା ଏତେ ଗୁରୁତ୍ୱ ନଥିଲା ଏତେ ଚିନ୍ତା ବି ନଥିଲା କି ଭବିଷ୍ୟତ ସେରେ କଣ ହବ ଭବିଷ୍ୟତ ଗୋଟେ କଣ କିଛି ବି ନଥିଲା ବସ୍ ମାନେ କେମିତି ଆମେ ଜୀବନଟାକୁ ବିତେଇବା ଖୁସିରେ ସେଇ ଖୁସିଟା ଆଟା ଆ ସେପ ବଡ ହେଲୁ ଆଉ ଶିକ୍ଷାର ପ୍ରେସର ପଡ଼ିଲା ତାପରେ ଜାଣିଲୁ ଏବେ ମନେ ପଡେ ଆଉ
ଆପଣ କଣ ହେଥିଲା ଆଠ ସମର୍ଷ ଆ କଣ ନେଇଥିଲେ କଣ ହ୍ୟାଲୋ
ହଁ କହିଲେ
ହ୍ୟାଲୋ ମୁଁ କହିଲି ଆପଣ କଣ ନେଇଥିଲେ ଆର୍ଟସ୍ କମର୍ସ ସାଇନ୍ସ ପ୍ଲସ ଟୁରେ କଣ ନେଇଥିଲେ ଆର୍ଟସ କମର୍ସ କମର୍ସ ନେଇଥିଲେ ଯାହା ହଉ ମୋ ସାଙ୍ଗ ବି ଜଣେ କମର୍ସ ସିଏ ବି ଭଲ ତାର କୋଁଠିକ ଆକାଉଣ୍ଟି କାମ କରୁଛି ଯାହା ହଉ ଆଉ ଏବେ କଣ ଭାବିଛନ୍ତି କରିବେ ପ୍ଲସ୍ ଟୁ ପରେ
ଆଉ ସେଙ୍ଗତି
ଧୀରେ ଆଉଛି ଆବାଜ
କଣ କହିଲେ
ହ୍ୟାଲୋ ହଁ ଏବେିକବେ ଆଳେ ଏବେ ଆଇ ସେତେବେଳେ ଟିକେ ଧୀରେ ହଉଥିଲା
ହଁ ଏମେ ସେମିତି କିଛି ଭାବିନି ଦେଖାଯାଉ କଣ ହଉଛି ଘରେ ବି ଏତେ ଇଏ ନୁହେଁ ଯେ ବାହାରକୁ କେଉଠି ଚାକିରି ପାଇଁ ଯେହେତୁ ବାହାରକୁ ଯିବାକୁ ପଡିବ ଟ ହକୁ ହେଲେ ବହୁତ କିଛି ଅଛି ତଙ୍ଗରେ ଏନଗି ତୁ ଜହାାଗ
ହଁ ଆପଣ କିଛି ଟିଉସନ୍ ବି ଟିଉସନ୍ କରନ୍ତି କି
ହଁ ଛୋଟ ପିଲାମାନଙ୍କୁ ଟିଉସନ୍ ଆଜ୍ଞା
ହୁଁ ହୁଁ ଭଲ ଆଉ ମୁଁ ତ ଏଥର ରଜ୍ୟରେ ପ୍ରାୟତଃ ଚଣ୍ଡିକୋଲର ଯାଜପୁର ଜାଣିଛନ୍ତି ଚଣ୍ଡଖୋଲ ଯାଜପୁର ଅଛି ଗୋଟେ ମହାବିନା ମହାବିନା ମନ୍ଦିର ନ୍ଦିର ଯାଇଥିଲି ସେଠି ଗୋଟେ ମହାବିନା ଉପରକୁ ଗୋଟେ ଚଣ୍ଡି ମନ୍ଦିର ଅ ସେଠି ପାହାଚରେ ଚଢି ଚଢି ବହୁତ ଉପରୁ ଗଲୁ ସେଠି ପାତି ମାଙ୍କଡ଼ ଏତେ ଯେ ସବୁ ମାନେ ଟିକ କିଛି ନେଇଥିବ କାମୁଡ଼ି ପଡ଼ିବାକୁ କାମୁଡ଼ି ଗଡ଼ଉଛନ୍ତି ହ୍ୟାଲୋ ଆପଣ ଆବାଜଟ ଟିକିଏ ଧୀରେ ଆଉଛି
ହ୍ୟାଲୋ
ହଁବେହିଲ ନାଇଁ ଏମତି ସେଠି ମାଙ୍କଡ଼ ମା ଟିକେ ଗୋଡ଼ାନ୍ତି ଆଉ ଉଁ ତଥାପି ଆମେ ବହୁତ କଷ୍ଟରେ ଆମ ଯାହା ନେଇଥିଲୁ, ମାନେ ଭୋଗ ସାମଗ୍ରୀ ବହୁତ ନୁଚେଇ ନୁଚେଇ ଭୋଗ କଲି ଭୋଗ କରିକିନା, ଫୁଣି ସେ ପାହାଚ ପଟ ଦେଇ ତଳୁକୁ ଆଇଲୁ। ତାପରେ ଆଇଲା ବେଳେ ବାଟରେ ବହୁତ ବର୍ଷା ହେଲା। କିନ୍ତୁ ସେ ବର୍ଷାରେ ଆମେ ଗୋଟେ ଜାଗାରେ ଠିଆ ହେଲୁ ଛକରେ। ଠିଆହେଇ ସେଠି ଗୋଟେ ତାଙ୍କ ଫେମସ୍ ଗୁଗୁନି ଦିଏ ଜଣେ ସୋଉଟୁ ଆମେ ଗୁଗୁନି ତରକାରୀ ଖାଇଲୁ। ତାପରେ ସେଇ ବର୍ଷା ହେଲା ଆଉ ଏତେ ସମୟ ଆଉ ଲେଟ୍ଇଗଲାଣି ନା, ତେଣୁ ତଥାପି ଆମେ ତିନ୍ତି ତିନ୍ତି ଘରକୁ ପଳେଇ ଆସିଥେଲୁ। ଆଉ ଆପଣ କିଛି କୁହନ୍ତୁ? ଆ ଆପଣ କିଛି ଏମିତି କିଛି ନାହିଁ ଆ ପଣ କେବେ ଯାଇଛନ୍ତି ତିନ୍ତିକି ଆଇଛନ୍ତି?
ଆରେ ନାଇଁ ମୁଁ ତ କୁଆଡେ ଯାଏନି ଅବଶ୍ୟ। କିନ୍ତୁ ଯେବେ ବି ଆମ ବଜାର ଯାଇଥାଏ କି, ଚଉଦୁଆର ଅବଶ୍ୟ କିଛି ଗୋଟେ ଆଣିଆ ପାଇଁ ତ ଓଦା ହେଇକି ଆସେ, ବର୍ଷା ଦିନେ ପ୍ରାୟତଃ କିଛି ସମୟ ହ୍ୟାଲୋ। ପାଗ କରିଥିବ ତ କିଛି ସମୟ ପରେ, ସାଙ୍ଗେ ସାଙ୍ଗେ ବର୍ଷା ହେଇଯାଇଥିବ ଯେ ଭାରି ହବନି, ସେତେବେଳେ ହେଇଯାଏ କଲେଜ ଟାଇମରେ ବି ବହୁତ ଥର ଓଦା ହେଇଛି, ଘରକୁ ଆସିଛି।
ହୁଁ- ହୁଁ ଆପଣ ସିଆଡେ ନଦୀ ଅଛି? ହ୍ୟାଲୋ।
କଣ କହିଲେ?
କେଜାଣି ହ୍ୟାଲୋ ହ୍ୟାଲୋ।